ହଁ ହାଲୋ ଆଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ କଣ ଜଗନ୍ନାଥଙ୍କ ଖବର ଆଉ କଣ ଅଣସର ଘରୁ କେବେ ଆସିବେ ଆଉ ଆପଣ ପୂର୍ବଥର ପୁରୀ କେବେ ଯାଇଥିଲେ?
ଆମେ ପୁରୀ ମାସେ ଉପରେ ହେଇଗଲାଣି ଆମେ ଯାଇଥିଲୁ। କିନ୍ତୁ ଖାଲି ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିଲୁ ଆଉ କୁଆଡ଼େ ବୁଲିପାଇଲୁନୁ କାରଣ ଆମର ଟିକେ ଗାଡ଼ି ସୁବିଧା ନଥିଲା ଆମେ ଟିକେ ଯାଇପାରିନୁ ଆ ଏ ଭଡ଼ା ସବୁ ଅଟୋବାଲା ଯେମିତି କହିଲେ ରେଟ୍ ଆଉ ଆମେ କୁଆଡ଼େ ଆଉ ମନ କରିପାଇଲୁନୁ। ତେଣୁ ଖାଲି ଜଗନ୍ନାଥଙ୍କୁ ଦର୍ଶନ କଲୁ ମନ୍ଦିର ବେଢ଼ା ପରିକ୍ରମା କଲୁ। ଆଉ ଟିକି ଅଭଢ଼ା ହାଟରେ ଅଭଢ଼ା ଟିକେ ଖାଇକି ଏ ବସ୍ ରେ ପଳେଇ ଆସିଲୁ ଆଉ ତାପରେ କଣ ହେଉଛି କି ଆମର ଯିଏ ଅଟୋ ଯାଇଥିଲା ସେ ପଳେଇଆସି ଥିଲା ତାର କାମ ଥିଲା କାଇଁନା ଆମ ପିଲାମାନଙ୍କର ସବୁ ବାନ୍ତି ହୁଏ। ତେଣୁ ସେ ବସ୍ ରେ ଆସିଲେ ତାଙ୍କର ବାନ୍ତି ହେବ ସେଇଥିପାଇଁ ଆମେ ପଳେଇଆଇଲୁ। ଆଉ ତଥାପି ପିଲାଙ୍କର ବାନ୍ତି ହେଲା ବସ୍ ରେ ଏଇଭଳିଆ ଅସୁବିଧା ତେଣୁ ଜଗନ୍ନାଥଙ୍କର ଇଚ୍ଛା ଯେତେବେଳେ ଯାହା ଥିବ ଜଗନ୍ନାଥ ଆମକୁ ନେବେ ବୁଲି ଆସିବି ବୁଲିକି ଆସିବୁ। ଦେଖିବା ଆମେ ଭାବିଛୁ ଏଇ ଯେଉଁ ବାହୁଡ଼ାରେ ଜୋଉଁ ଅଁ ବାହୁଡ଼ା ପରେ ପରେ ଜଗନ୍ନାଥଙ୍କ ତ ସୁନାବେଶ ହେଇଥିବ କାହିଁନା ମୁଁ ଆଉ ଲୋକ ଲୋକ ଗହଳିରେ ପସନ୍ଦ କରୁନି କାରଣ ମୁଁ ମୋତେ ଭାରି ଅବାଗିଆ ଲାଗେ। ଆଉ ଲୋକ ଗଳିରେ ମୁଁ ଆଉ ଯିବାକୁ ଚାହୁଁନି। ଦେଖିବା ସରୁ ରଥଯାତ୍ରା ତାପରେ ଜଗନ୍ନାଥ୍ ମନ୍ଦିରକୁ ଆସୁ ଯାଇ ଟିକି ଦର୍ଶନ କରିକି ଆସିବା କେତେବେଳେ ପ୍ରଭୁଙ୍କ ଇଚ୍ଛା ସେ ଯଦି ଡାକିବେ ତାଙ୍କ ଡୋରି ଲାଗିବ ଆମେ ଯିବୁ ଦର୍ଶନ କରିକି ଆସିବୁ। ତାଙ୍କ କୃପା ହେଲେ ଯାହା ହେବ ତାଙ୍କର ଇଚ୍ଛା ସବୁ। ହଁ ସେ ସବୁ ଆମକୁ ଯେମିତି ବାଟରେ ନେବା କଥା ନେଉଛନ୍ତି। ଖାଲି ପ୍ରଭୁଙ୍କୁ ଆମେ ଟିକେ ଧ୍ୟାନ କରିବା କଥା ତାଙ୍କ ଚରଣରେ ଆମେ ଏଠି ଆଶ୍ରିତ ହେଲେ ଭଗବାନ ଆମକୁ ଆମ ମନ କଥା ବୁଝିବେ। ଆମ ଭଲମନ୍ଦ ଜୀବନରେ ଆମ ଦୁଃଖକୁ ଲାଘବ କରିବେ। ବଲେ ଏଇସବୁ କଳ୍ପନା କରି ଆମେ ଠାକୁରଙ୍କୁ ସବୁ ତ ଆଶାରେ ବନ୍ଧା ନା ପ୍ରତ୍ୟେକ ମଣିଷ ସବୁ ଆଶାରେ ବନ୍ଧା କୋଉ ମଣି ଷ ଦୁନିଆରେ ନାହିଁ ଯେ ଆଶା ନାହିଁ ତାର। ପ୍ରତ୍ୟେକ ବ୍ୟକ୍ତିର ଯାହାର ଯେମିତି ଇଏ ଅଛି ଯିଏ ପାଠ ପଢ଼ିଛି ତାଙ୍କର ବଡ଼ ଆଶା। ଯିଏ ଅଳ୍ପ ପାଠ ପଢିଥିବା ତାଙ୍କର ସେମିତି ଆସା। ଯିଏ ପାଠ ପଢ଼ିନାହାନ୍ତି ତାଙ୍କର ସେମିତି ଆସା ଏ ସ୍ତ୍ରୀ ଲୋକମାନଙ୍କ କଥା ଦେଖନ୍ତୁ ଆଜିକାଲି ଆଗରୁ ଆମ ବେଳେ ପୁରୁଣା ସ୍ତ୍ରୀ ଲୋକମାନେ ସବୁ ପାଠାଠଢ଼ନଥିଲେ ସେମାନେ ହାଉଶୁ ୱାଇଫ୍ ହେଇକି ରହିଲେ। ତାଙ୍କ ଘର କାମ କରିବେ ରୋଷେଇ କରିବେ ତେଣୁ ଯେଉଁମାନେ ସବୁ ଟାଉନ ବଜାର ଆସିଲେ କି ଗାଁରେ ପାଠଶାଠ ପଢ଼ିଲେ ସେମାନେ ସବୁ କେତେକ ଯେଉଁମାନେ ପାରିଲେ ସରକାରୀ ଚାକିରି କଲେ। କିଏ ପ୍ରାଇଭେଟ୍ କମ୍ପାନୀ ହେଲେ କିଏ ପ୍ରାଇଭେଟ୍ ବ୍ୟାଙ୍କରେ ରହିଲେ କିମ୍ବା କେଉଁମାନେ ଛୋଟ ଛୋଟ ମାନେ କର୍ମଚାରୀ ଛୋଟ କାମ କରିକି ସେମାନେ ଗୁଜୁରାଟ ମେଣ୍ଟଉଛନ୍ତି। ଭଗବାନ ଯାହାକୁ ଯେମିତି ରୂପରେ ରଖିଛନ୍ତି ଏତେ ଲୋକଙ୍କୁ ଖାଦ୍ୟ ତ ପୁଣି ଖାଇବା ପାଇଁ ଭଗବାନ କଣ ଗୋଟେ ବାଟ ଦେଖାଇବେ ତେଣୁ ଭଗବାନ ଯେତେବେଳେ ଯାହା ଚାହିଁବେ ସେ ତମକୁ ସେୟ କରିବେ କାରଣ ଗୋଟେ କଥା ହେଉଛି କଣ? ଏଇ ଭଗବାନ ଗୋଟେ ମାନେ ଜଣେ ଏମିତି ଏକ ତାଙ୍କ ଆରାଧନାରେ ଯଦି ଆପଣ ରହିବେ ସେ ଆପଣଙ୍କୁ ସତ ମାର୍ଗ ଦେଖିଇବେ। ଆପଣ ଯଦି କାହାର କିଛି କ୍ଷତି ନ କରିବେ ସେ ଆପଣଙ୍କୁ ଠିକ୍ ଆପଣଙ୍କୁ ଭଲରେ ରଖିବେ ତେଣୁ ଭଗବାନ ଇଚ୍ଛା ସେ ସବୁ କରଉଛନ୍ତି। ସେଇ ଲୋକଙ୍କ ମାଧ୍ୟମରେ ସବୁ କରୁଛନ୍ତି ପ୍ରଭୁଙ୍କ ଇଚ୍ଛା ଆପଣ ସବୁବେଳେ ଠାକୁରଙ୍କ ଶରଣାତ୍ପନ୍ନ ହୁଅ ଦେଖିବେ ଆ ଆପଣଙ୍କର ଜୀବନଟା ବହୁତ କୁସମିତ ହେବ ବୁଝିଲେ କି ଆଜ୍ଞା।
ହଁ ହଁ ଆପଣ ଏଇଟା ତ ପୁରା ସ ଠିକ କଥା କହିଲେ କି ଯେତଥର ବି ମୁଁ ଠାକୁରଙ୍କୁ ଭକ୍ତିରେ ଡାକିଛି ଜାଗା ସବୁବେଳେ ତାକୁ ମାନେ ତା ପାଖକୁ ମତେ ମାନେ ଡକେଇଛି ଆଉ ଜଗାଙ୍କୁ ଯଦି ସତରେ ଭକ୍ତିରେ ପ୍ରାର୍ଥନା କରିବେ ଆପଣ କି ହଉଛି ମତେ ଏଇଟା ଦରକାର ସେଇଟା ଦରକାର କୋଉ ବାଟେ ନା କୋଉ ବାଟେ ଦେଖିବେ ଲେଟ ରେ ହଉ ବରମ ମାନେ ଟିକେ ଡେରିରେ ହଉ ବରମ୍ ଜଗା ସେ ସବୁ ଜିନିଷକୁ ଆପଣଙ୍କ ପାଖରେ ପହଞ୍ଚାଇ ଦେବେ। ଆଉ ମୁଁ କଣ କହୁଥିଲି କି ଆ ଆମ ରଥ ଯାତ୍ରାରେ ଯାଇଥାନ୍ତି ପୁରୀକୁ ଆପଣଙ୍କୁ କଣ ଲାଗୁଛି ରଥଯାତ୍ରାରେ ପୁରୀକୁ ଗଲେ ସେଇଟା ମୋର ଭଲ ହବ ନା ବହୁତ ଗହଳି ହେଇଥିବ ମୁଁ ହଇରାଣ ରେ ପଡିବି ନା କଣ କହୁଛନ୍ତି ଟିକେ କହିବେ
ଆଜ୍ଞା ଯଦି ଗହଳି କଥା କହୁଛନ୍ତି ଲକ୍ଷ ଲକ୍ଷ ଲୋକ ଆପଣ ଟିଭିରେ ଦେଖୁଥିବେ, ମୋବାଇଲରେ ଦେଖୁଥିବେ କେତେ ଭକ୍ତ ଲକ୍ଷ ଲକ୍ଷ ଲୋକ ମୁଣ୍ଡ ଗଣି ପାରିବେନି ଆଜ୍ଞା ସବୁଆଡ଼େ ଲୋକ ତେଣୁ ସେମାନେ ତ ପୁଣି ଯାଇକି କରୁଛନ୍ତି ତେଣୁ ଆମେ ଯାଇପାରିବା କିନ୍ତୁ ଗୋଟେ ଜିନିଷ ହେଉଛି ଆମ ମନରେ ଯଦି ଇଚ୍ଛା ଥାଏ ଆମେ ଠାକୁରଙ୍କ ପାଖକୁ ଯାଇକି ତାଙ୍କୁ ଦର୍ଶନ କରିପାର ନା ଠାକୁ କୁର ବର୍ଷକରେ ଥରେ ବାହାରକୁ ଆସୁଛନ୍ତି। ଆଉ ସବୁ ଲୋକଙ୍କୁ ଦେଖା ଦେଉଛନ୍ତି ସି ବି ଦୁନିଆକୁ ଦେଖୁଛନ୍ତି ତେଣୁ ଗହଳି ତ ନିଶ୍ଚିତ ହେବ ତାକୁ ଇଏ କରିକି ଯିବାକୁ ପଡ଼ିବ ନିଜ ଏଥିରେ ପାଣି ଫାଣି ବୋଟଲ ସାଙ୍ଗରେ ଧରି ତେଣୁ ଯାଇକି ଜଗା କୁ ଟିକେ ଦର୍ଶନ କରିବାର ଅଛି କରିକି ଆସିପାରିବେ। କଣ ସବୁ ତ ଅବ୍ୟବସ୍ଥା ହେବ କାରଣ ଲୋକ ଗହଳି ମାନେ ସେଇଟା ଅବ୍ୟବସ୍ଥା ହେବ। ଆଉ ପେଲା ଠେଲା ହେବେ ଆପଣ ଗୋଡ଼ରୁ ଚପଲ କୁଆଡ଼େ ପଳେଇବ। ତେଣୁ ବହୁତ ପ୍ରକାର ଅସୁବିଧା ହୁଏ ତେଣୁ ଯାହା ହଉ ଖାଇବା ପାଇଁ ବି ପ୍ରୋବ୍ଲେମ୍ ହୁଏ ଆପଣ ଯେଉଁଠି ଖାଇବାକୁ ଯିବେ ପୋଳାପୋଳା ଲୋକ। ତେଣୁ ସଠିକ ସେ ଭଲସେ ଖାଇପାରିବେନି ତେଣୁ ଦ ଆପଣ ଗୋଟଏ କାମ କରି ଯଦି ଯିବାକୁ ଚାହୁଁଛନ୍ତି ଆପଣ ଦୁଇ ଚାରି ପକେଟ ବିସ୍କୁଟ୍ ବି ଆପଣ ବ୍ୟାଗରେେ ନେଇଯାଇଥିବେ କିଛି ନହେଲେ ପାଣି ବୋତଲ ରେ ଥିବା ବିସ୍କୁଟ୍ ଦି ଖଣ୍ଡ ଖାଇକି ପାଣି ପିଇଦେବେ ତେଣୁ ଆପଣ ଭୋକରେ ରହିଲେ ଆପଣଙ୍କୁ ବଳ ପାଇବନି। କାରଣ ଯଦି ବର୍ଷା ପାଗ ହେଲା କି ଟିକେ ଟିକେ ବର୍ଷା ପକାଇଲା ତ ଆପଣ ଭଲ। ଆଉ ଯଦି ଖରା ହେଲା ଆପଣଙ୍କ ଅବସ୍ଥା ଖରାପ ହେଇଯିବ ଆଜ୍ଞା ଆପଣ ସେ ଭିଡ଼ ଭିତରେ ସମ୍ଭାଳି ପାରିବେନି ସେ ଗରମ। ବୁଝିଲେକି ଆଜ୍ଞା।
ହଁ ହଁ, ଆପଣ ଯାହା କହିଲେ ମୁଁ ଭଲ ଭାବରେ ବୁଝିପାରିଲି। ଆଉ ମୁଁ ଦେଖିଛି ରଥଯାତ୍ରାରେ ବଡ ଦାଣ୍ଡ ରେ ପୁରା ସାଇଡ ସାଇଡ ହେଇକି ସବୁ ଜଳ ସୋତ୍ର କରୁଥାନ୍ତି। ଜଳ ସୋତ୍ରରେ ସେ ସବୁ ବିଭିନ୍ନ ପ୍ରକାର ଲେମ୍ବୁ ପାଣି କିମ୍ବା ସେ ଯୋଉ ନାଣ୍ଡି ବ ଗୁଲି ପାଣି କିମ୍ବା ଦହି ପାଣି କିମ୍ବା ସାଧା ପାଣି ଏମିତି ସବୁ ଦିଅନ୍ତି ଆଉ ଖାଇବା ପତ୍ର ମଧ୍ୟ ଦିଅନ୍ତି। ଭାତ, ଡାଲମା, ଖଟା, କ୍ଷୀରି ଲୋକମାନେ ଭକ୍ତ ମାନେ ଖାଇବେ ସେଇ ସବୁ ଜାଗା କିନ୍ତୁ ଭିଡ ହେଇଥାଏ ନା ବହୁତ ଆପଣ କଣ କହୁଛନ୍ତି ଭିଡ ହେଇଥାଏ ନା?
ଭିଡ଼ ମାନେ ଆଜ୍ଞା ମାନେ ବହୁତ ଭିଡ଼। ଯେଉଁ ଖାଦ୍ୟ ଆଜ୍ଞା ଦଶ ଟଙ୍କା ତାକୁ କୋଡ଼ିଏ ଟଙ୍କା ଦେଇ ଖାଇବେ ଆପଣ କୋଡ଼ିଏ ଟଙ୍କା ଖାଦ୍ୟକୁ ଅଧା କରିଦେବେ। ମାନେ ଆପଣ ସେଠି ତ ଲୋକ ପ୍ରବଳ ଚଢ଼ା ଚଢ଼ି ହଉଥିବେ ଖାଇବା ପାଇଁ ଆଉ ତେଣୁ ସେ ଏଇ ବର୍ଷ ବର୍ଷକରେ ରଥରାତ୍ରରେ ପୁରୀ ବ୍ୟବସାୟୀଙ୍କର ଗୋଟେ ସ୍ୱତନ୍ତ୍ର ଭଲ ଇନକମ୍ ହୁଏ। ତେଣୁ ଯାହା ହେଉ ତେଣୁ ସେଇ ଭିଡ଼ରେ ତ ବେପାରୀମାନେ ସବୁ କରନ୍ତି ତେଣୁ ଆପଣ ଯେଉଁଠି ସୁବିଧା ପାଇବେ ସେଠି ଖାଇପାରିବେ ହାଁ, ତେଣୁ ଅଧିକ ପଇସା ଖର୍ଚ୍ଚ ହୁଏ ଆଉ ସେଇଥିପାଇଁ ଆପଣ କହିଲେ ଆପଣ ବିସ୍କୁଟ୍ ଫିସ୍କୁଟ୍ ସାଙ୍ଗରେ ନେଇଯିବେ କି ପାଉଁରୁଟି ଫାଉଁରୁଟି ନେଇଯିବେ ବୁଝିଲେ କି?
ହଁ ହଁ ମୁଁ ବି ସେଇୟା ହିଁ ହଁ ହଁ ମୁଁ ବି ସେଇୟା ହିଁ ଭାବୁଥିଲି କି ନେଇଯିବି ସେଇଗୁଡାକ। ଆଉ ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଲକ୍ଷ ଲକ୍ଷ ଭ-ଭକ୍ତ। ସେଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଡାକିଛି କିଏ ସେଇ ଜଗା ନା। ସେଇ ଜଗା ହିଁ ମାନେ ଠିକ କରିକି ଆଗତ୍ର ରଖିଛି ତୁ ଆଜି ଆସିବୁ ତ ରଥଯାତ୍ରା କୁ ସେ ଲକ୍ଷ ଭକ୍ତ ହୁଅନ୍ତୁ କୋଟି ଭକ୍ତ ହୁଅନ୍ତୁ। ତୋର ଯେମିତି ହେଲେ ବି ଆସିବୁ ଆଉ ମାନେ ଜଗାର ଡାକରା ହେଲେ ନିଜ ଗୋଡକୁ କିଏ ବି ଅଟକେଇ ପାରିବେନି। ତ ଯେତେ ଭିଡ ହେଇଥାଉ ରୋଡ ରେ ଯେତେ ଗାଡି ଥାଉ ଯେତେ ଟ୍ରାଫିକ ଥାଉ ହଉଛି ଯେମିତି ହେଲେ ବି ସେଠି ନେଇକି ଜଗା ଆରାମ ସେ ପହଞ୍ଚେଇବ ଆଉ ନିଜ କୁ ଦର୍ଶନ ଦେଇ ସାରିଲା ପରେ ଆସିବେ ଆରାମ ସେ କିନ୍ତୁ ରଥଯାତ୍ରାରେ ମତେ ଲାଗେ ପାଖରୁ ମାନେ ଜଗାକୁ ଠିକ ସେ ନ ଦେଖି ହବନି। କିନ୍ତୁ ରଥ ଉପରେ ଯେତେବେଳେ ଠାକୁର ଥିବେ ସେତେବେଳେ ଯଦି ଆପଣ ଯିବେ ହଁ ସେତେବେଳେ ଆପଣ ଦର୍ଶନ ଟା ଭଲ ସେ କରିପାରିବେ ଏମିତି କଣ ତିନି ଠାକୁର ରଥ ପାଖକୁ ଗୋଟେ ପରେ ଗୋଟେ, ଜଣଙ୍କ ପରେ ଜଣେ ଆସିଲା ପରେ ଭିତରେ ମାନେ ପୁରା ଦିନଟା ହ ମାନେ ହେଇକି ରାତି ହେଇଯାଇଥିବ ବୁଝିଲେ ତ ତା ଅପେକ୍ଷା ମାନେ ଏ ମାନେ ଏମିତି କଲେ ମାନେ ଯୋଉ ଯେତେବେଳେ ରଥରେ ଥିବେ ତି ତିନି ଠାକୁର ସେ ସେତେବେଳେ ଦର୍ଶନ କଲେ ଭଲସେ ଦେଖି ହୁଏ। ମୁଁ ସେଇ ସମୟରେ ଯାଇକି ଟିକେ ଦର୍ଶନ କରିବି ବୋଲି ଭାବିକି ଅଛି ଏଇ ଇରାଦାରେ ମୁଁ ଅଛି କି ସେଇ ସମୟରେ ଯାଇକି ଟିକେ ଦର୍ଶନ କରି ଦେଇକି ଜଲଦି ପଳେଇ ଆସିଲେ ହବ କିନ୍ତୁ, ରୋଡ ବି ଯେହେତୁ ଜାମ ରହୁଛି କିଏ ଯିବାକୁ ପସନ୍ଦ କରୁନାହାନ୍ତି। ହେଲେ ତଥା ବିି ମୁଁ ତ ଡାକୁଛି କି ଜଗା ମତେ ଏଥର ଡାକେ ମୁଁ ରଥ ଉପରେ ତତେ ଟିକେ ଦେଖି ଦେଖି ଦେଇକି ପଳେଇଆସେ କାରଣ ମାନେ ଜଗମୋହନ ଭିତରେ ନା ପୁରା ମାନେ କୁନି ଠାକୁର ବହୁତ ଦୂରରେ ଦେଖାଉଛନ୍ତି ଏମିତି କଣ ରଥ ଉପରେ ପୁରା ପାଖରୁ ପୁରା ତାଙ୍କର ମୂର୍ତ୍ତି ଟାକୁ ଭଲସେ ମୁଁ ଦେଖିବି ସେଇଥିପାଇଁ ମୁଁ ଚାହୁଁଛି ଆଉ ରଥଯାତ୍ରାରେ କିଏ ଯିବ କିଏ ନ ଯିବ କୋଉ ବର୍ଷ କିଏ ଯିବ କୋଉ ବର୍ଷ କିଏ ନଯିବ କିଏ ଦର୍ଶନ କରିପାରିବ କିଏ ଦର୍ଶନ ନ କରିପାରିବ ସେ ସବୁ ଜଗା ମାନେ ଅଲରେଡି ଲେଖିଦେଇକି ରଖିଦେଇଛି ତ ସେ ବିଷୟରେ ଆଉ ଚିନ୍ତା କରିଲେ କିଛି ଲାଭ ନାହିଁ ନା କଣ
ଆଇ ଶୁଣନ୍ତୁ ଆପଣ ରଥଯାତ୍ରାରେ ନଯାଇ ତୁରୁଣ ଆପଣ କାମ କରନ୍ତୁ ରଥ ଯେଉଁଦିନ ଟଣାାଯିବ ଆଉ ବି ର ଆସିବା ପାଇଁ ବାକି ଥାଏ ତା ପଦିନ ରଥ ଲାଗିବ ସେ ଦିନଟା ଠାକୁର ମାଉସୀ ମାଆଙ୍କ ପାଖରେ ରହିବେ ତାପରେ ପୁଣି ତା ପରଦିନ ବି ରୁହନ୍ତି ତେଣୁ ଆପଣ ସେଇ ସମୟ ଭିତରେ ଆପଣ ପଳେଇବେ ଟିକେ ରୋଡ଼ ଫାଙ୍କା ହେବ ଗହଳି ବି ନଥିବ ଆପଣ ଯାଇକି ରଥ ଉପରେ ଠାକୁର ଥିବେ ଦର୍ଶନ କରିକି ଆସିବେ ସେଥିପାଇଁ ଆମର କୁହାଯାଇଛି ରଥତୁ ବାମନଙ୍କ ଦୃଷ୍ଟି ତା ପୁର୍ନଃ ଜନ୍ମ ନ ଲଭ୍ୟତେ ବୁଝିଲେ କି ଏଇଟା ଅଛି ତେଣୁ ଆପଣ ରଥ ଉପରେ ଠାକୁର ଯେତେଳେ ଥିବେ ଆପଣ ଦର୍ଶନ କଲେ ଆପଣଙ୍କ ଜୀବନ ବହୁତ ଭଲ ଆଉ ସେ ଦେ ଦର୍ଶନଟା ଆପଣ ଭାଗ୍ୟରେ ଥିଲେ ମିଳେ ଆପଣ ତାଙ୍କର ଡୋରି ନ ଲାଗିଲେ ଆପଣ ଯାଇପାରିବେନି ତେଣୁ ରଥ ଉପରେ ଯେତେବେଳେ ଠାକୁର ଥିବେ ଆପଣ ଯିବେ ଦର୍ଶନ କରିବେ ଦେଖିବେ ବହୁତ ବଢ଼ିଆ ଶୁଭ ଆପଣଙ୍କର ଆପଣ ଜାଣିନାହାଁନ୍ତି ମାନେ ଏଇ ଭାଗ୍ୟଟା ମୁଁ ଥରେ ଦୁଇ ଥରେ ପାଇଛି। ଆଉ ମୋ ମିସେସ୍କୁ ନେଇକି ମୁଁ ଯାଇଛି ଥରେ ଆମ ଗାଁ ପାଖରେ ଜଣେ ଲୋକ ଆସଥିଲେ ତାଙ୍କ ସାଙ୍ଗରେ ଆମେ ଗାଡ଼ି ନେଇ ଗାଡ଼ି ନେଇକ ଟୁ ହ୍ୱିଲର ପଳଥିଲୁ ଆ୍ଞା ଆଉ ତାପରେ ଥରେ ଆମେ ଟୁ ହୱିଲର ଯାଇଥିଲୁ ଯାହାଉ ସେ ସେଥିପାଇଁ କୁହାଯାଇଛି ରଥେ ତ ବାମନଣଙ୍କ ଦୃଷ୍ା ପୁନର୍ଜନ୍ମ ନଲଭ୍ୟତେ ତେଣୁ ରଥ ଉପରେ ଠାକୁରଙ୍କୁ ଦେଖିଲେ ବହୁତ ଶୁଭ ଆଜ୍ଞା ଆପଣ ଥରେ ଦେଖନ୍ତୁ ଥରେ ଯାଇ ଦର୍ଶ ର୍ଶନ କରନ୍ତୁ ଦେଖିବେ ବହୁତ ବଢ଼ିଆ ଆଜ୍ଞା ବୁଝିଲେ କି
ହଁ ହଁ ମୁଁ ସେୟା ହିଁ ଭାବୁଥିଲି ଯାଇକି ଦର୍ଶନ କରିବି ଭାବିଛି ତ କଣ ହବ ଯାହା ଜଗାର ଇଚ୍ଛା ହଉ ତାହେଲେ ମୁଁ ଏବେ ରଖୁଛି ଆପଣ ଯାଆନ୍ତୁ କଣ କରିବେ ଆମ ତଳ ଘରର ଝିଅଟା ବୋଧେ ଅଛି ଆପଣଙ୍କ ପାଖରେ ତ ମୁଁ ଆପଣଙ୍କ ସହିତ କ ଥା ହଉଛି ପରେ ଆଉ
ଓକେ ଓକେ